ହ୍ୟାଲୋ!
ହ୍ୟାଲୋ!
ହ୍ୟାଲୋ!
ହ୍ୟାଲୋ!
ହ୍ୟାଲୋ!
ହଁ କଣ କରୁଛ?
ହଁ ଭାଇ ଏଠି ଇଁ ଅଛି, ଭାଇ ଏଠି ଆମ ବ୍ରିଜଟେ।
ଖାଇ ପିଇ ସାଇଲୁଣି?
ହୁଁ ଖାଇ ଗାଧୋଇ ସାରଲି।
କଣ ଖା ଖାଇନା ଏପର୍ଯ୍ୟନ୍ତ?
କଣ ଖାଇସାଇଲଣି?
କଣ ଖାଇଲ?
ଭାତ, ଡାଲି ଆଉ ଆଳୁଭର୍ତା, ଶାଗ।
ଉ- ତମେ ଦେଶୀ ଖାଦ୍ୟ ଖାଇଛ। ପୁରା ଆଉ।
ଦେଶୀ ଖାଦ୍ୟ!
ବର୍ଷା ପାଣି ହଉଛି?
ନାଇଁ ମେଘ ଉଠେଇଚି। ନାଇଁ ଗୋଟେ ଯେ ନାଇଁ ନାଇଁ ମେଘଉଠେଇଚି, ମେଘ! ମେଘ ଉଠେଇକି ଘଡ଼ଘଡ଼ି ଟିକେ ମାରୁଛି ଆଉ।
ଏଠି ତ ଆମର ସବୁବେଳେ ବର୍ଷା ଚାଳି ଲାଗିିକି ରହିଛି। ଏଠି ସେବୁବେଳେ ବର୍ଷା ଲାଗିକି ରହିଚି।
କୋଉଠି କି ସେଇଟା? ତମ ଘରେ ପଟେ ହାଁ?
ଆମ ଘର ଯାଜପୁରରେ ଆଉ। ମୁଁ ରହୁଚି ପୁନରେ।
ପୁନେ ରେ?
ଆଜ୍ଞା।
ଓ
ଏମତି ବର୍ଷା ଚାରିପଟ ପାହାଡ ଅଛି, ଖାଲି ମଝିରେ ବର୍ଷା ଢାଳୁଚି।
ଆଉ ଡେଲଲି ତମରବର୍ଷା ହଉଚି?
ବର୍ଷା ଏଇ ଆଠ ଦିନ ବର୍ଷା ହଉଚି। ଏ ରଜ ପରଦିନ ଠୁ ତ ବର ବର୍ଷା ଆରମ୍ଭ ହେଇଚି ଆଉ।
ଓ ହୋ।
ଘଣ୍ଟା ଛାଡୁଚି ଘଣ୍ଟା ଛାଡିଗଲା ଆ। ଘଣ୍ଟା ଛାଡିଦଲା ପରେ ଆଉ ଘଣ୍ଟା ପରେ ପୁଣି ବର୍ଷା ହଉଚି।
ଓଃ।
ସେ ପାଣି ଶୁଖିଲା ବେଳେ ପୁଣି ପାଣି ପଡିଯାଉଚି।
ହଁ ଆମର ପଅର ଦିନ ହ ଆମର ପଅର ଦିନ ଖାଲି କେଦ୍ର ବର୍ଷା ଛଅଟା ଏଇ ସନ୍ଧ୍ୟା ଛଅଟା ବେଳେ ଯେ ଉଁ ହେଲା ଜାଗିରା ତେ ଦଶ ଟା ଏଗାର ଟେ ଯାଏକେ।
ହୁଁ ହୁଁ। ଅ ଅଛ କୋଉଠି ଏବେ?
ମୁ ଏବେ ଅଛି ଆମ ବ୍ରିଜ ରେ ହଁ ବ୍ରିଜ। ଏ ବସିଚି ଆଉ, ଛାଇପାଗ ଦେଇଚି ତ ଆସିକି ବସିଲେ ଖରା ହେଇନା
ହଁ।
ହୁଁ। ଆଉ ତମେ କଣ ଖାଇଚ?
ଆଜି ହେଇଥିଲା ଅଣ୍ଡା ହେଇ ଅଣ୍ଡା ହେଇଥିଲା। ଅଣ୍ଡା ମୁତ ଖାଏନି ଅଣ୍ଡା। ଉଁ ଦହି ଦହି ସାଙ୍ଗରେ ଖାଇଦେଲି ଆଉ। ଆଉ କଣ ଖବର କୁହ?
ଆଉ ଭାଇ ଏମିତି ଆ। ଆଉ ତମ ଦେହ ଭଲ ଅଛି?
ହଁ ଭଲ ଅଛି। ଦେହ ଭଲ ଅଛି। ତୁମର ଗାଁ ରହୁଚ ନା ବାହରେ ରହୁଚ?
ନାଇଁ ମୁଁ ଗାଁରେ ରହୁଚି।
ଗାଁରେ ରହୁଚ। ତୁମ କୋଉ ଡିଷ୍ଟ୍ରିକ୍ଟ ତମର?
କଟକ।
ହଁ।
ହୁଁ କ
ଆଉ କଣ କୁହ। ହଁ ହଁ ବଡପା ଜାଣିଚି ଜାଣିଚି।
ହଁ ସେଇଟା ଆମ
ସମୟ ଆଡକୁ ବୁଲି ଆସି ନା
ମୁଁ ତ ସ ପ୍ରାୟ ସମୟ ଯାଏ ସେପଟ ସେଠିକ।
ହ ତମେ ବାହାରୁଚ କଣ କାମ ଅଛି ଆ
ବା ଆଜି କାମ କରିହଉନି ଛାଡ଼। ଆଉ କଣ ସବୁ ଖବର କୁହ?
ଏମିତି ଆ
ମତେ ଟିକେ ସମୟ ହଉନି ମାନେ ଏଇ ନେଟୱାର୍କ ପାଉନି ଦୁଇରେ ସମୟ ହଉନାଇ ଆସିବା ପାଇଁ ଏଥିରେ।
ଓ ହୋ।
ଆ ଦେଖିବା ସମସ୍ତେ ମେସେଜ କରୁଛନ୍ତି ମୋ ମେସେଜ କମ୍
ହଁ ତମ ମେସେଜ କମ ମୁଁ ବି ଦେଖୁଛି କେତେ ମାନେ ଘରେ ତମେ ଟି ବର୍ଷା ପବନ ହଉ ତମେଟ ଟିକେ କମ ରହୁ ଆମର ଏଠି ମେ ଆମର ଇଆଡେ ବି ବର୍ଷାପବନ
ଆରେ ନେଟୱାର୍କ ବର୍ଷା ହଉ ଖରା ହଉ ନେଟୱର୍କ ଏଠ କମ ରହୁଛି। ଚାରିପଟ ପାହାଡ ମଝିରେ ମଝିରେ ମାନେ ରହିଲୁ। ଆଉ ବର୍ଷା ହେଲା ବେଳକୁ ଗଲା
ହୁଁ ହୁଁ। ଚାରିପଟେ ପାହାଡ। ଆମର ଇ ଆମର ଏପଟେ ବି ଚାରି
ଚା
ଓହୋ ଆମର ବି ଇଆଡେ ମାନେ କଣ କ ଯାଏ ଆମର ବି ଚାରିପଟେ ବଡ ଆଗ ପଟଟା ଖାଲି ଆମର ପାହାଡ ନାହିଁ। ନ ହେଲେ ନାଇଁ ତିନି ପଟ ଯାକ ବି ପାହାଡ- ହୁଁ ହୁଁ। ଆମର ଏଇଠି ନଦୀ ହଁ ଆମର ଏଇି ନଦୀକୂଳ ସାଇଡ ନା
ପାଣି ଆଇଲାନି ନାଇଁ?
ନଦୀରେ ହଁ ହେଇଯିବ- ଅମରାବତୀ ପାଣି ଆ ଚାଲି ଚାଲି କାତ ଗଲା ସେ ନ- ଗଲା ଯେ ଚାଲି ଚାଲି ଯିବାକୁ ବହୁତାର ଟ ମାନେ ଗୋଟେ ଦି କିଲୋମିର ଏ ଚାଲି ଚାଲିଯିବାକୁ ପଡୁଛି।
ତମର କ କଉ ନଦୀ ପାଖରେ?
ଆମର ମାନେ ହଁ- ଏ ଯୋଉ ଘୋଡା ଡ୍ୟାମ ଜାଣିଛ ନା ନରସିଂହପୁର।
ନା ନା ସେ ଜାନିନାଇଁ।
ହଁ ଜ ଜାନ ଭାଇ ଓ ବା ହେିଲ ଜାଣିଥିବ ବଡମ୍ବା ମାନେ ବଡମ୍ବା ଆମ ମାନେ ମୋ ନାନୀ ଘର ହେଇଥେ।
ହ ବଡପୁଅ ଜାଣିଛି ବଡପୁଅ ଜାଣିଛି କେଉ ଯାଇନି ଆଡୁ।
ସେଇଠି ଆଉ ଯାଇ ପାଖରେ ଆଉ ଏଇଠୁ ମନ୍ଦିର ନାଇଁ ଆମର। ତ୍ରି ବିଜୟସିିଂଙ୍କନାଥ ମନ୍ଦିର ହୁଁ ଆଉ ମୁଁ ବି ଯାଇନି ତମେ ଯାଜପୁର ହେ ଆଡେ କେ ଯାଇନି।
ଯାଜୁର ଆସ ଯାଜୁର ଆସୁନା ଆଉ? ଦେଖିବା ପାଇଁ ଜିନିଷ ଦେଖିବା ପାଇଁ ଯାଜପୁରରେ ଅଛି।
ହଁ ଅଛି ମୁଁ ଜାଣିଛି ମୋର ଗୋଟେ ଭାଇଟେ ସେ ଏବେ ମାନେ ଯାଜପୁରରୁୁ ଆସିଲାଣି ଚାରି ପାଞ୍ଚ ବର୍ଷ ଆମ ଏଇଠି ରହୁଛନ୍ତି ପାଞ୍ଚ ହଁ ଚାରି ପାଞ୍ଚ ବର୍ଷ ଆମ ଗାଁରେ ରହୁଛନ୍ତି। ତାକୁ କହିଲି ସେ ଦିନେ ଦିନେ ଯାଉଛି ଯାଜପୁରରୁ ଆଉ ଯା ଯ ଯେ ତା ତାକୁ ମୁଁ ପଚାରିଲେ ଆ କୋଉଠି କଣ କ ହଁ ତୁ ଯଦି ଯ ଅଛି ଭଲ ଭଲ ଜାଗା ଯିବୁ ଯଲ ମୁଁ କହିଲି କେମତି ମାନେ କଲେଜ ମୁଁ ପଢୁଛି ନା। ଫାଇନାଲର ମୁଁ କ ସଇଲା ପରେ ମୁଁ ଯିବି ଆଉ ଯିଆଡେ ବୁଲାବୁଲି କରିବା ପାଇଁ କଥା କହକୁ ଯିବି ଆଉ। କି ସେ ବି ଆମ ସାଥିରେ ପାଠ ପଢେମ।
ଆଚ୍ଛା ଆଚ୍ଛା ତମେ କଣ କହୁଛ ଡିଗ୍ରୀ ନା କଣ?
ହଁ ଡିଗ୍ରୀ ମୁଁ
କଣ କଣ କରୁଛ ଡିିକ୍ରୀ?
ମୁଁ ପାଠ ପଢିଛି ଏ କମର୍ସ
ହୁଁ ହୁଁ।
ହଁ ସେଟା ପଢୁଛି ପ୍ଲସ୍ ଥ୍ରୀ। ହୁଁ ଲସ୍ ହେଲଗଲା।
ସେ ଡିଗ୍ରୀ କଲନି କିଛି। ବି ଟେକ୍ ଫି ଟେକ୍ କର ଦେଲେନି ଏମ୍ ଟେକେ ଫେ ଟେକେ।
ହଁ। ହୁଁ ସଇଲା ପରେ କଣ ହେଲା ନା କରିହବନି ମାନେ ଏବେ କଣ କହିଲ ସେ ଏବେ ମନା କଲେ ନା କଣ କଣ ଯୋଗୁରୁ ହେଇଥାନ୍ତା ମନା କଲେ।
ଆରେ ପାଠ ପଢିବା କଥା ନା ଲୋନ ନେଇଯା ପାଠ ପଢିବା ପାଇଁ।
କଣ କହିଲ?
ପାଠ ପଢାରେ ଲୋନ ନେଇଯା କିଛି ନାହିଁ।
ହୁଁ।
ହୁଁ
ଆଉ ଭାଇ ତମେ ମାନେ କଣ